ହାଲୋ।
କାମ ସଇଲାଣି?
ହଁ ହଁ ସବୁ ସଇଲାଣି।
ସରିଗଲାଣି ଏତେ ଶିଘ୍ର?
ହଁ ହଁ ସରିଗଲା।
ହୁଁ।
ଆଉ ଆଉ ମୋ ଆମର ବା ହେଇ ଯାଇଥିଲେ ଭୋଜି ଖାଇ ଆସିଲେ ଘରକୁ।
ହଁ।
ତୋ ପୁଅ ଝିଅ ଖାଇପିଇ ସାଇଲେଣି?
ନା ଖାଇନାହାନ୍ତି ଖାଇବେ ଆଉ।
ଖାଇବେ। ଖାଇନାହାନ୍ତି? ଆଉ କଣ ତିଆରି ହେଇଚି ସବୁ?
ଏଇ ମାଛ ଛେଞ୍ଚଡା ହେଇଚି, ମାଛ। ଆଉ ରୁଟି। ହଁ ହଁ।
ଆଉ ଦିନରେ ମାଛ ଭାତ। ରାତିରେ ଛେଞ୍ଚେଡା ରୁଟି। ହଁ।
ଆଁ!
ଆଉ କଣ ଯାଇଥିଲ ଡାକ୍ତରଖାନା ଆଣିଲ ସବୁ ଦେଖେଇକି।
ହଁ ଯାଇଥିଲୁ ବା ସବୁ ଟେଷ୍ଟ କରିକି ଆଇଚୁ।
ପରୀକ୍ଷା କଲ ସବୁ ରକ୍ତ?
ହଁ ଟେଷ୍ଟ ହେଇଛି ଦେଖେଇନୁ ଡାକ୍ତର ଦେଖେଇବୁ ରବବାରେ ଆଉ।
ହିଆଡକୁ ଯିବ ନା ସରିଯାଇଛି
ନା ସରିଯାଇଛି ଟେଷ୍ଟ ସରିଯାଇଛି ରିପୋର୍ଟ ଆସିନି।
ହଁ। ରିପୋଟ ହଁ ଖାଲି ମୁଣ୍ଡ ଟା ବିନ୍ଧୁ ସେ ଏ ଯୋଉ କାନ ପଟ ଗୋଟେ ପଟ କଣ ପରାସେ ଯେ ହାତ ମାରି ହଉନି ବା ପଟ କାନଟା ପଛ କନଟା।
ହଁ ହଁ ହଁ ହେଇଥିବ ଥଣ୍ଡାରୁ ହେଇଥିବ ଆଉ।
ଫୋନ ଲାଗିକି କଣ ପାଇଁ କେ ଜାଣି କରେଇକି ଶୋଇକି
ହଁ ଆଉ ତୋ ପୁଅ ଦେହ ଭଲ ଅଛି ନା?
ଆଉ ଆସ ଥିଲି ଏଇନା କୁଆଡେ ଯାଇଥିଲେ ଘରକୁ।
ହଁ ହଁ ଆସିଲେଣି। ଏଇ ପହଞ୍ଚିଲେଣି ଅଧଘଣ୍ଟେ ହେଲା ହଁ।
ପିଇବା କରିବ ଆଉ।
ଏଇନା ସବୁ କାମ ହବ ଆଉ ଖାଇବେ ସମସ୍ତେ ବାସନ ଧୁଆ ହବ।
ଆଉ ଝିଅ କଣ କରୁଛି?
ଝିଅ ବସିଛି। ଏବେ ହଁ ଏବେ ଖେଳୁଥିଲୁ ତା ସହ ସମସ୍ତେ ମିଶିକି ସେ ଏଇନା ବସିଛି।
ରାତିରେ।
ହଁ ପଢ଼ିକି ଉଠିଲାଣି ପା ପଢ଼ି ସାରିଲାଣି।
ତାକୁ ଟିକେ ଭଲ କି ପାଠ ପଢା ସବୁ ଦେଖ ନହେଲେ ସେ ଛୁଆ ଗଲା ହାତରୁ।
ହଁ ବା ମାନୁନି କଥା ତ। କଥା ମାନୁନାଇଁ ଜମା।
କହିଲି ସେ ଛୁଆ ଟାକୁ ଟିକେ ଦେଖଲୋ ପାଠ ପଢିବାକୁ ନହେଲେ ଏମିତି ବୁଲିବ।
ହଁ। ସବୁବେଳେ ଖେଳିବାକୁ ପଳଉଛି।
ଚଗଲା ହେଇକି ବୁଲ ପୁରା ପାଠ ପଢିବନି ଆଉ।
ଅଁ ଅଁ।
ଆଜି ବା କାଳେ ଯାଇନି ସ୍କୁଲୁ କୁ।
ନା ଆଜି ସ୍କୁଲ ଗଲାନି ଶୋଇ ପଡିଥିଲା ଉଠିଲାନି ଡାକି ଡାକି।
ମୁଁ ପୁରା ଅବହେଳା କରିଦେଲ।
ନା ମ ଅବହେଳା କଣ ତାର ତ ଜମା ମନ ହଉନି ପାଠ ପ୍ରତି ମନ ହଉନି କି ଆଗ୍ରହ ହଉନି।
କୋଉଠି ଦେଖା ତାକୁ ନେଇକି ତା ଜାତକ ଫାତକ କାହିଁ ଏମିତି ହଉଛି।
ହୁଁ ଦେଖିବା ଏଥର ଦେଖେଇବି କୋଉଠି ଆଉ କଣ ପ୍ରତିକାର କହିବ ହେଲେ କରିବି ଆଉ।
ହଁ
ହଁ।
ହଁ ବା କଣ କରିବୁ।
ତାଙ୍କରି ଚିନ୍ତା ତ ସବୁବେଳେ କରିବୁ ତୁ ଆଉ।
କହିବୁ ତ ଆଉ ଟିକେ ଗଲେ ଏଇ ନିଦକୁ ମାଡୁଛି।
ହଁ ତମର ସବୁ ସଇଲାଣି ଖାଇସାରିଲଣି ଖାଇସାରିଲଣି।
କଁ ହେଲା?
ଖାଇସାରିଲଣି ତମର? ତମେ ଖାଇସାଇଲଣି?
ହୁଁ
ହୁଁ ଉଂ। ହୁଁ।
ଦେହ ଟା ଭଲ ରହୁନି ମୋଟେ ଆଉ।
ହଁ।
ଭଲ ଲାଗୁନି ସକାଳୁ ଟିକେ ଭୋରୁ ଉଠିକି ଯେତିକି କାମ କରିଦଉଛି ସାତଟା ବେଳେ ଦେଖ ତାପରେ ଖାଲି ମାନ୍ଦା ଲାଗୁଛି। କାମ କିଛି କରିବାକୁ ମନ ହଉନି ଉଁ ଚିଡିମିଡି ହଉଛି
ହଁ ଆ ଶୀଘ୍ର କାଇଁ ଏତେ ଉଠୁଛୁ। ଏ ଶୀଘ୍ର କାଇଁ ଉଠୁଛୁ?
ହଁ ବା ଶୀଘ୍ର ସେନ ଚାରିଟାରୁ ନିଦ ଭାଙ୍ଗି ଯାଉଛି ରାତିରେ।
ଆଉ ଟିକେ ଡେରିରେ ଉଠିଲେ କାମଧନ୍ଦା କରିଲେ ଏତେ ଅଳସୁଆ ଲାଗନ୍ତାନି ଉଁ ଶୀଘ୍ର ଉଠିଗଲା ବେଳକୁ କାମ ସାରିକି ଅଳସୁଆ ହେଇଯାଉଛି।
ଅଭ୍ୟାସ ହେଇଯାଇଛି ଆଉ।
ହଁ।
ଏ ଭୋର ଉଠୁଛି ବୋଲି ମୋ ଦେହ ଟା ଅବାଗିଆ ଲାଗୁଛି ଶୋଇବା ଟା ଠିକ୍
ଖରାପ ଲାଗୁଥିବ ହଁ। ଆଉ ତୋ ପୁଅ ସୁ
ଆ ସକାଳୁ ଯାଉଛନ୍ତି ତାଙ୍କର ଦୋକାନ କୁ ନା ତାଙ୍କର ଖାଇବାକୁ ଦେ ଚା ଫା କରିକି ଦଉଛି ଗାଧେଇ ନଗାଧେଇଲେ ରୋଷେଇ ଘରେ ଯିବୁ କେମିତି। ତାପରେ ଡେରି ହେଲା ବେଳକୁ ବି ଭଲ ଲାଗୁନି ଆଗେ ତ ଶୋଉଥିଲୁ କିଛି ଜଣା ପଡନଥିଲା ଲୋ ଏଇନା ସବୁ ନିଜ ନିଜ ହଁ ଦାୟିତ୍ୱ ଘର ଇଏ କଥା ହେଲା ବେଳକୁ ଭଲ ଲାଗୁନି ଡେରିରେ ଉଠିବାକୁ।
ଆଁ ହଁ ହଁ। ଆ
ଭାଉଜ ଭାଉଜ ତାର କଣ ହେଇଛି ଜାଣିଛୁ ନା ଲୋ? କଣ ଝାଡା ହେଇଛନ୍ତି।
କିଏ?
ପୁରା ଖାଇବା ପିଇବା ନାହିଁ ପଡିଛନ୍ତି। କାଲି ଆମ ଗାଁରେ ଗୋଟେ ହବ ପଞ୍ଚାୟତ ଘରେ ଆସି ଆସିବେ ଯୋଉ ସୁଭଦ୍ରା ଶକ୍ତି ନୁହଁ ସେଇଟା କଣ କାଲି ହଉଛି ମି ସଭା ଡାକିଛନ୍ତି ଆମ ସମସ୍ତଙ୍କୁ ଗ୍ରୁପବାଲାଙ୍କୁ। ଆଉ ଝିଅକୁ କହିଛନ୍ତି ଆସିବାକୁ ଏ ନା ନାଶ ତାଙ୍କର ଏଇ ଯୋଉ କରିନାହାନ୍ତି ଯୋଉ ସୋଲାର ସେଇଥିରେ ମାନେ କ୍ୟାମ୍ପ ଭଳିଆ ତ ଜାଣିକି ଏ ସବୁ ଯିବେ ଲୋକ ଝିଅ ଆସ ତାର ଫୋନ କରିିକି କହିଥିଲା କାଦଲି ଆସେ ତାପ ଏଠିକି।
ହଁ।
ସବୁ ଦେବେ ତାଙ୍କ ଯୋଉ କାଗଜ ପତ୍ର ନ ଏଇ ଲିଷ୍ଟ
ଡକ୍ୟୁମେଣ୍ଟ
ସେଇ ସବୁ ନେଇକି ଯିବୁ ସେ ଆସିବ ବୋଲି କହୁଥିଲା ତ ଏଇନା ସନ୍ଧ୍ୟା ବେଳେ ଫୋନ କରିଥିଲା। ଆର ଅଜା ଝିଅଟେ ତ ସିଏ ଖାଇବା ପିଇବା ସବୁ କରିବା
ହଁ ହଁ ହଁ ହଁ।
ତମ ଆଡେ କେହି ସୋଲାର ବସେଇଲେଣି ନା?
ନା ଏଠି କେହି ବସେଇ ନାହାନ୍ତି ସୋଲାର। ସୋଲାର କେହି ବସେଇ ନାହାନ୍ତି ଏଠି। ନା ପା ବସେଇ ନାହାନ୍ତି।
ଆଉ?
ନା। ବସେଇନାହାନ୍ତି ସବୁ ବସେଇବେ ଏଥର। ଆଉ ବସିଲାଣି ସବୁଆଡେ ବସିବ।
ହୁ କହିବ ତାର ବୁଝିଦବା ସବୁ।
ହଁ ଝିଅ
ଆମର ଏସିି ବି ଏସିି ଲଗେଇଲାଣି ଏଣି ସୋଲାର ବସେଇବ ଭଲ।
ହଁ।
ହଁ ବଡ ଘର ତମର ନା।
ହଁ।
ସୁନନ୍ଦା କୁ ଫୋନ କରିିଥିଲି। ଆଜି କେତେ ଥର କାହିଁ ଉଠଉନି? ହୁଁ ତା ମନ ଦୁଃଖ କି କଣ, ମନଟା କାଇଁ ଉଠଉନାଇ?
ହଁ।
ଉଁ କି ଦଉନାହିଁ ଏଁ କିଛି। ଜବାବ ଦଉନି ପଛକରେ କି ଉଠଉନି ଆଗରେ।
ଓହୋ। ହ। ହ ମୋର ତ ଦେହ ଭଲ ନାହିଁ ମୁଣ୍ଡ କଣ ହଉଚି ଆଜି। ମୋର ବି ମୁଣ୍ଡ କଣ ହଉଚି ଆଜି।
ଆଉ ବୋଉ ଦି ଜଣ ଖାଇସାରିଲେଣି ନା?
ହଁ ସେ ଖାଉଚନ୍ତି।
ହଉ ଆ ଆ
ଖାଉଚନ୍ତି ଆଉ।
ଆଉ ଛୁଆ ପୁଆ ଖାଇସାରିଲେଣି ନା?
ନାଇ ମଗେଇଚନ୍ତି ଖାଇବା, ପିଜା ମଗେଇଚନ୍ତି ଛୁଆ ଖାଇବେ।
ଆ ଛେଚଡା ଭଲ ନା ଭଲ ପାଇନଥାଏ।
ହଁ ଭଲ ପାଏ ବା ଝିଅ ଭଲ ପାଏ।
ହଁ।
ହଁ ଆଉ ତମେ
ତର ଦ ସେ ସରେ ଅନ କ।
ହଁ ହଁ ନା ପ
ବଢିଆ ସେ ଛେଚଡା ତୁ ଭଲ ଠିକ୍ କରୁ। ପୁରା ମନ ଦେଇକି
ହଁ। ଆ
ହୁଁ ହଉ ଯାଅ ତମର ଖିଆପିଆ କରିବ।
ହଁ ହଁ ଯାଉଚୁ ଖାଇବୁ ଆଉ। ହଁ ଅଧିକ ଟାଇମ୍ ହେଇଗଲାଣି ହଉ।
ଓ
ରଖିବା।
ହାଲୋ।
ହଉ ପୁଣି କାମ ସାରିକି ଶୋଇବ ଆଉ।
ହଁ ହଁ। ଅ କାମ ସରିବ ସବୁ କାମ ଅଛି ସରିବ।
ଦିନଥିଲା ସବୁ ପୋଛା ପୋଛ ଆଜି ଘର କରିଦେଇକି ଘରକୁ ବସିଥିଲିଙ୍କ ଛାତ ଉପରେ ସେ ଯୋଉ ଛୁଆ ଛାତରେ ଫୋନ କରିଥିଲି ସମସ୍ତଙ୍କୁ।
ହଁ।
ହଁ ଏଇ ଯଉ ଯାଦୁ
ହୁଁ।
ମୁଁ ଘରେ କଥା ହେବି।
ହୁଁ। ଜାନୁ ଫୋନ କରିଥିଲା? ହଁ ଆଉ ଇଏ ମା-ମମତା?
ଗରମ ହଉଥିଲା ପଳେଇଲି ତାଙ୍କରି ଛାତ ଉପରକୁ ବୁଲିବାକୁ ଆଉ।
ହଁ- ହଁ ଆଜି ଜୋର ଗରମ ହେଇଚି। ଆଜି ଅଧିକ ଗରମ ହେଇଚି।
କଣ୍ କହିଲେ?
ଆଜି ଅଧିକ ଖରା
ହଁ ସେ ଶୁବୁ ନାହିଁ।
ହଁ ଆଉ ଗରମ ହଉଚି ତ ଆଉ କଣ କରିବ ଫ୍ୟାନ୍ ଲଗେଇ ଶୋଇପଡ ଆଉ। ହଁ